ହାଲୋ। ହ୍ୟାଲୋ। ହ୍ୟାଲୋ ସାର୍ ନମସ୍କାର। ହ୍ୟାଲୋ ସାର୍ ନମସ୍କାର ଆପଣ ମୋ କଥା ଶୁଣି ପାରୁଚନ୍ତି?
ହଁ ଶୁଣି ପାରୁଚି।
ଆଜ୍ଞା ଆପଣ କଣ ବ୍ୟସ୍ତ ଥିଲେ କି ସାର୍?
ନାଇଁ ବ୍ୟସ୍ତ ନାହିଁ।
ଆଜ୍ଞା କଣ କରୁଥିଲେ?
ମୁଁ ଏବେ ଏଇ ଜଷ୍ଟ ଖାଇକି ଆସିଲି ଆଉ।
ହଁ କଣ ଖାଇଚନ୍ତି ଆପଣ?
ମୁଁ ରୁଟି ଏଇ ଡାଲି।
ଆଜ୍ଞା। ଆଉ ସାର୍ ଆଉ ଗରମ ତ ବହୁତ ଜୋରରେ ହଉଚି ଏବେ ନା କି?
ଗରମ ଏବେ ଆମର ଏପଟେ ଚାଳିସି ଡିଗ୍ରୀ ତାପମାତ୍ରା
ଆଜ୍ଞା।
ବହୁତ ବିଷ ଗରମ ହଉଚି ସହି ହଉନି।
ଆଜ୍ଞା ଆଜ୍ଞା ଆଉ ଆପ ଆପଣ ସାର ଆଗକୁ ତ ରଜ ଆସୁଚି ରଜରେ କୁଆଡେ ବୁଲିବା ପାଇଁ ଆପଣ ଯାଉଚନ୍ତି।
ରଜରେ ସେମିତି କିଛି ବୁଲିବା ପ୍ଲାନିଂ ନାହିଁ ତଥାପି ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ଆମର ପ୍ରୋଗ୍ରାମ ଅଛି।
ଆଜ୍ଞା ଆଉ ସରେ ରଜ କେମିତି କଣ ଆପଣଙ୍କ ଆଡେ ପାଳନ କରାଯାଏ।
ରଜ ଆମର ଏଇ ପିଠା ଦୋଳି ପାନ ସବୁ ଖେଳ ହୁଏ ନୂଆ ଡ୍ରେସ୍ ପିନ୍ଧା ହୁଏ। ଏମିତି ହୁଏ
ସାର୍ ଆପଣ ଯୋଉ ଦୋଳି କଥା କହିଲେ ମତେ ଦୋଳି ଲାଗେ ବୋଲିକା ଆପଣଙ୍କର ଦୋଳି ଟା କୋଉଥିରେ ଆପଣଙ୍କର ଲାଗେ କେମିତି ବାଉଁଶ କି ପଟା? କେମିତି କଣ ଲାଗେ?
ଦୋଳି ଆମର ବାଉଁଶ ଦୋଳି ପଟା ଦୋଳି ବାଉଁଶ ରେ ତିଆରି ହୁଏ ରହିଚି
ଦୋଳିକ ଏଇ ଯୋଉ ପଟା ଦେଇକି ବାଉଁଶ ଆଉ ଦଉରି ଦେଇକି ଯେମିତି ଲଗାଯାଏ।
ଆଜ୍ଞା ପଟା ଦେଇକି ବାଉଁଶରେ ଲାଗେ।
ଆପଣ କେବେ ଖେଳିଛନ୍ତି ପଟାଦୋଳି?
ହଁ ମୁଁ ଖେଳିଛି।
ଡର ଲାଗେନି ଆପଣଙ୍କୁ?
କିନ୍ତୁ ଇଏ ଖେଳିବାକୁ ପଡେ ଆଉ ମଜା ହୁଏ
ଆଜ୍ଞା ଆଜ୍ଞା। ଆଉ ସାର୍ ଆପଣ୍ ଆଙ୍କ ଥରେ ହୁଏ ଖାଇବା ପାଇଁ
ପିଠା ମଣ୍ଡା ପିଠା ପୋଡ଼ ପିଠା ଆରିସା ପିଠା ଆଁ ଚକୁଳି ପିଠା
ପୋଡ ପିଠା ହୁଏ ଆପଣଙ୍କର?
ପୋଡ ପିଠା ହୁଏ।
ଓହୋଃ ହୋ, ଆଉ ପୋଡପିଠା ଯୋଉ ହୁଏ କଣ ଆପଣ ଯୋଉ କ୍ଷୀରରେ ଯୋଉ ପୋଡପିଠାଟା ହୁଏ ଆପଣ ସେଇଟା ଖାଇଛନ୍ତି ନା ଆମର ଖାଲି ଚାଉଳରେ ଯୋଉଟା ପ୍ରସ୍ତୁତ ହୁଏ, ସେଇଟା ବି?
ଆମେ ଦିଟା ଯାଙ୍କ ଖାଇ। ଯୋଉ ଚାଉଳରେ ଖାଇଛୁ କ୍ଷୀରର ପୋଡ଼ପିଠା ଖାଇଛୁ ସିଏ ବହୁତ୍
ଆପଣଙ୍କୁ ବୁ ବେଶୀ ସ୍ଵାଦ। କୋଉଟା ଲାଗେ ସୁଆଦିଆ?
ଆଉ କ୍ଷୀରରଟା ଭଲ ଲାଗେ।
ଭଲ ଲାଗେ, ଆଜ୍ଞା। ସେ ଖାଇଛନ୍ତି?
ପ୍ରସ୍ତୁତ ହେଇଥାଏ ଦେଖିଛିଇଇ କିନ୍ତୁ ଏତେ ଜଣା ନାହିଁ।
ଆଜ୍ଞା ଆଜ୍ଞା। ଅ ହଁ।
ଲୋକମାନେ କରନ୍ତି, ମୋର ସେ ବିଷୟରେ ଏତେ ଆଇଡିଆ ନାହିଁ।
ଆଜ୍ଞା ଆଜ୍ଞା। ହଉ ଠିକ୍ ଅଛି। ମୁଁ ଆପଣଙ୍କୁ ଆଜି କ୍ଷୀର ପୋଡପିଠା ବିଷୟରେ କହିବି। ତାର ପ୍ରସ୍ତୁତ ବିଷୟରେ ଜଣେଇବି ହେଲା କି, ମୁଁ ତ ବି କେବେ ପୋଡ ପିଠା କରିନି ବାକି ଯେତିକି ସାଙ୍ଗସାଥିମାନଙ୍କ ଠାରୁ ଶୁଣିଛି। ସେ ବିଷୟରେ ଆପଣଙ୍କୁ ଜଣଉଛି।
ଆଜ୍ଞା।
ଆମର କଣ କି ଯୋଉଟା ଚାଉଳ ପୋଡପିଠା ହୁଏ, ସେଇ ପୋଡପିଠାଟା କଣ କି ଖାଲି ପାଣି ଆଉ ଚାଉଳ ଦେଇକି ଯୋଉ କରନ୍ତି ସେଟା ଅଧିକ ଟିକେ ଟାଣ ହେଇଥାଏ ସେ ପୋଡପିଠାଟା।
ଆଜ୍ଞା।
ହେଲା କି, ଆମର ଉଁ ଲୋକମାନେ କଣ କରନ୍ତି କି ଚାଉଳ ପୋଡପିଠା ଯେତେବେଳେ କରନ୍ତି ସେଟା ଉଁ ଉଁ ଆମର ଯୋଉ ଆଗ କାଳରେ ଥିଲା ପଲମ ଯୋଉଟା ମାଟି ପାତ୍ର। ହେଲା କି ମାଟି ପାତ୍ କ୍ଷତ୍ରରେ ସେଇଟାକୁ ପ୍ରଥମେ ଜନ୍ତିି ଦେଇକି ଦେଇ ଦିଅନ୍ତି କିନ୍ତୁ ଚାଉଳ ଟା ଟିକେ ଭଲ ଲାଗେ ହେଲେ କ୍ଷୀର ପୋଡ ପିଠାଟା ସେଇଟା କଣ କହିଲେ କି ଖାଲି ଯେତେବେଳେ ଆରମ୍ଭ ହବ ଉଁ ତାର ପ୍ରସ୍ତୁତ ଟା କ୍ଷୀର କୁ ଖାଲି ଫୁଟେଇ ଦିଅନ୍ତି ପ୍ରଥମେ।
ଆଜ୍ଞା।
ଫୁଟେଇକି ତା ଦେହରେ ଆମର ଯୋଉ ଗୋଲମରିଚ ରହିଲା।
ସବୁ ପ୍ରକାର ସାମଗ୍ରୀ ମିଶା ହୁଏ।
ହଁ ସବୁ ପ୍ରକାର ଯେତିକି ଆମର ଡ୍ରାଇ ଫ୍ରୁଟ ରହିଲା ତାକୁ ପକେଇ ଦିଅନ୍ତି। ହେଲେ ଯୋଉ ଚାଉଳ ଯୋଉ ଚୁନା ଟା। ଆମେ ଆଗରୁ ରଖିଥିବା ଉ ମାନେ
ଏ ଚୁନା କରିକି।
ଆଜ୍ଞା ଆଜ୍ଞା ସେଇ ଚୁନା ଟାକୁ ନା ଏକାଥରକରେ ଆମେ ପକାନ୍ତିନି ସେଇଟାକୁ ଧୀରେ ଧୀରେ କଢେଇ ଧୀରେ ପକେଇକି ତାକୁ ଆମେ ଜନ୍ତି ଦଉ। ହେଲେ- ଜନ୍ତିଲା ଭିତରେ ଆପଣ ଶୁଣି ପାରୁଛନ୍ତି ମୋ କଥା।
ହଁ ମୁଁ ଶୁଣି ପାରୁଛି।
ଆଜ୍ଞା ଜନ୍ତିଲା ଭିତରେ ସେ ପୋଡ ଜନ୍ତୁଣୀ ଟାକୁ ଆମେ କଣ କରିବା ପଲମ ଦିହରେ ପତ୍ର ଦେଇକି ଲଦି ଦେଇକି। କି ତାକୁ କରିପାରିବା।
ଆଜ୍ଞା
କମାନେ ସେଟାକୁ କଣ କରୁଛନ୍ତି। ସାର୍ ଆପଣ ଆଉ ଟିକେ ବାହାରକୁ ଆସିବେ କି ମୋ ଭଏସଟା ଆଜ୍ଞା ମୋତେ ଦ୍ଵିତୀୟ ଥର ଶୁଭୁଛି ଆଜ୍ଞା ଆଜ୍ଞା। ହୁଁ କହୁଛି କି। ସେଟା ପଲମ ଦ୍ଵାରା ଲଦି କିଣି କରନ୍ତି ବା ଆମେ ତାକୁ ତତଲା ତାୱା ଯୋଉଟା ରହୁଛି। ସେଇଟାକୁ ଦେଇକି କରିପାରିବା। ତା ସହିତ ଯୋଉ ଆମର ରହିଲା କଣ କି। ଅ ଅଙ୍ଗାର କୁହନ୍ତି ଯୋଉଟା ଚୁଲିରୁ ଜାଳେଣି ପ୍ରସ୍ତୁତ ସରିଲା ପରେ ଯୋଉଟା ବାହାରେ ଆମର। ସେଇଟା ବି ଲଦିକି ଦେଇ କରନ୍ତି। ଆଉ କ୍ଷୀର ପୋଡ ପିଠା ଟିକେ। କି ବେଶୀ ସ୍ଵାଦ ଲାଗେ।
କ୍ଷୀର ପରମଟା ଭଲ ସ୍ଵାଦ ଲାଗେ ଆ ପୁରା ଘରଇ ଷ୍ଟାଇଲର ଭଲ ଲାଗେ
ହୁଁ ଘରୋଇ ଉପଚାରରେ ହୁଏ ଆଉ
ଆଜ୍ଞା
ଆଉ ସାର୍ ଆପଣ ରଜରେ କେବେ ଯୋ ରଜ ମହୋତ୍ସବ ହଉଛି ଆପଣଙ୍କ ଘର ପାଖାପାଖି କେବେ ହବାର ଦେଖିଛନ୍ତି?
ରଜ ମହୋତ୍ସବ ହୁଏ ଆମ ଘର ପାଖାପାଖି ହୁଏ ଦୋଳି ଲାଗେ ଛୋଟ ପିଲାମାନେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି ପିନ୍ଧିକି ତାଙ୍କର ମଉଜ ମଜଲିସ କରନ୍ତି ଖେଳନ୍ତି ତିନି ଦିନ ଯାଙ୍କ ର- ତ ପତ
ସାର୍ ସାର୍ ଆପଣ ନା ଆପଣଙ୍କ କଥା ଟିକୁ ଟିକେ ରହି ରହି- ପ୍ରକାଶ କରନ୍ତୁ
ଆମର ତିନି ଦିନ ର ରଜ ପାଳନ ହୁଏ ପ୍ରଥମ ରଜ ଦ୍ଵି - ଦୀତିୟ ରଜ ତୃତୀୟ ରଜ ପ୍ରଥମ ରଜରେ ପିଲାମାନେ- ଆମର ଛୋଟ ପିଲାମାନୋ ଛୋଟ ଠୁ ବଡ ମାନେ ସମସ୍ତେ ନୂଆ ଡ୍ରେସ ପିନ୍ଧନ୍ତି ପିଠା ଖାଆନ୍ତି ଖେଳନ୍ତି ଖେଳି କି ମୌଜ ମଜଲିସ କରନ୍ତି
ପାନ ଖାଆନ୍ତି କି ନାହିଁ
ରଜ ପାନ ଆମର ଗାଁରେ ଦୋକାନ ପଡେ ରଜ ପାନରେ ଭଲ ଅ ମିଠା ପାନ ଦିଅନ୍ତି ଆମେ ସେଟା ସବୁ ଖାଉ ସମସ୍ତେ ବୁଢା ଠାରୁ ଛୋଟମାନେ ସମସ୍ତେ ଖାଆନ୍ତି
ଖାଲି ଖାଆନ୍ତି ବାଣ୍ଟନ୍ତିନି?
ଖାଆନ୍ତି ବାଣ୍ଟନ୍ତି
ଆଙ୍ଗ
ରଜ ସଂକ୍ ସଂକ୍ରାନ୍ତି ପଡେ ମ ମ ମଝି ରଜ। ସଂକ୍ରାନ୍ତିରେ ସବୁ ସବୁ ମନ୍ଦିର ଯାଆନ୍ତି ବୁଲାବୁଲି କରନ୍ତି
ଆଜ୍ଞା ଓହୋ ଆଉ ସାରେ ଆପଣ ରଜରେ ଗୁଡି ଉଡାନ୍ତି ନା ନାଇଁ
ରଜରେ ଏନ୍ ଗୋଡ଼ି ଉଡ଼େ। ଉ ମ ଦୁନିଆ ପ୍ରକାର ଖେଳ ମ ହୁଏ କବାଡି ଖେଳ ହୁଏ। କ୍ରିକେଟ ଖେଳ ହୁଏ। ବହୁଉଚୋରି ଖେଳ ହୁଏ। ପିଠାପଣା ଖାଇ ତିନି ଦିନ ପୁରା ମଉଜ ମଜଲି ସି କରନ୍ତି ରଜ ତିନି ଦିନ ଆମ ଓଡିଆ। ପରମ୍ପରାରେ ପୁରା ଭଲ ଭାବରେ ପାଳନ କରା ହୁଏ।
ହଁ ଆଜ୍ଞା ଆମ ଅପଟେ ନା ରଜ ଆମେ କୁହନ୍ତି କି ଚାରି ଦିନ ଯୋଉଟା କି ଆମର ଭୂମି ଦହନ ଆଉ ଗୋଟେ ଅଛି। ସେଇଟାକୁ ଆମେ ମିଶେଇଥାଉ ହେଲା କି। ଆଉ ଆପ ଆପଣ ଯେତେବେଳେ ଝିଅ ମାନେ ଯେତେବେଳେ ଦୋଳି ଖେଳନ୍ତି ପ୍ରାୟତଃ ବିଶେଷ କରିକି ରଜ ଦୋଳିରେ ବସିଲା ବେଳେ ଗୀତ ଗାଇଥାନ୍ତି।
ଗୀତ ଗାଆନ୍ତି ହଁ ଦେଖ କିଛି।
ରଜ ଦୋଳିଗୀତ
ରଜ ଦୋଳି ଗୀତ ଗାଆନ୍ତି ଆଜ୍ଞା।
ହଁ କୁହନ୍ତୁ ଆପଣ କୁହନ୍ତୁ?
ରଜ ଦୋଳି ଗୀତ ଗାଆନ୍ତି ଦୋଳି ଖେଳନ୍ତି। ବୋଲନ୍ ସେଇ ସିନେମା ଦେଖିବାକୁ ଯାଆନ୍ତି। ନୂଆ ସିନେମା‌।
ଆଜ୍ଞା ଓ ସେଇ ସମୟରେ ନୂଆ ସିନେମା ଆସି
ନୂଆ ସିନେମା ଆସିଥାଏ ସିନେମା ଦେଖି ଇଏ କରନ୍ତି।
ଆଜ୍ଞା ଆଜ୍ଞା ଆଉ ଆପଣ? ରଜରେ ସାଙ୍ଗସାଥି ମାନଙ୍କ ଘରକୁ ଯାଆନ୍ତି କି ନାଇଁ?
ରଜରେ ସାଙ୍ଗସାଥି ବନ୍ଧୁବାନ୍ଧବ ସମସ୍ତିଙ୍କ ଘରକୁ ଯାଉ। ମିଠା ପୋଡ ପିଠା ଆରିସା କାକରା ସବୁ ଖାଇକି ବୁଲାବୁଲି କରିକି ଆସୁ।
ଆଜ୍ଞା ଆଜ୍ଞା।
ବହୁତ ଖୁସି ଖୁସି ଲାଗେ ସେ ଏ ଆମର ଓଡିଆ ପରମ୍ପରାଟା ଆଉ। ବହୁତ ଭଲ ଲାଗେ।
ହଉ ଆଉ ସାର ଆପଣ
ସାଙ୍ଗସାଥି ମାନେ ବୁଲାବୁଲି
ଆଜ୍ଞା ଆଜ୍ଞା ମୁଁ କହିଲି କି ଯୋଉ ରଜ ମହୋତ୍ସବ ହୁଏ? ସେଠି ଯୋଉ ଝୋଟି ଚିତା ପଡେ ସବୁ ନାଚ ଗୀତ
ଝୋଟି ଝୋଟି ଚିତା ପଡେ ନାଚ ଗୀତ ଦେଖିଛି ହୁଏ।
ଆଜ୍ଞା। ଆଉ ସବୁ କଣ ହୁଏ କବାଡି ଖେଳ ହୁଏ।
କବାଡି ଖେଳ ହୁଏ କ୍ରିକେଟ ଖେଳ ହୁଏ ଫୁଟବଲ ଖେଳ ହୁଏ ସବୁ ଦୂର ଦୂରାନ୍ତ ର ସାଙ୍ଗସାଥି ଯେତେ ସବୁ ଆସନ୍ତି।
କିନ୍ତୁ ରଜ ଖେଳରେ ମୁଁ ଯେତିକି ଶୁଣିଛି। ଏ ଝିଅ ମାନଙ୍କର ପୁଚି ଖେଳ ବି ବିଶେଷ କରି କି ଥାଏ ଯୋଉ
କଚ ଖେଳ ସବୁ ସବୁ ପ୍ରକାର ଖେଳ ସେଇ ଟାଇମରେ ହୁଏ ଯେହେତୁ ଆମ ଓଡିଆ ର ଏଇଟା ବଡ ପର୍ବ ପରମ୍ପରା ଅନୁସାରେ ତାକୁ ଭଲସେ ଇଏ କରରନ୍ତି।
ପାଳନ କରନ୍ତି ଆପ
ପାଳନ କରନ୍ତି ଭଲ ଅସେ।
ଠିକ ଅଛି ସାର୍ ଆପଣଙ୍କ ସହିତ ମତେ କଥା ହେଇକି ବହୁତ ଖୁସି ଲାଗିଲା ଯାହା ହଉ ରଜ ବିଷୟରେ ଏତେ କଥା ଆପଣଙ୍କ ଆରେ ମୁଁ ଶୁଣିବାକୁ ପାହିଁଲି।
ମତେ ବି ଖୁସି ଲାଗିଲା ମୁଁ
ହଁ କୁହ ତ
ମୁଁ କହିଲି ମତେ ବି ଖୁସି ଲାଗିଲା ଆମେ ରଜରେ ଏତେ ସବୁ ମୁଁ କିଛି ଜାଣିଥିଲି ଆଉ କିଛି ଜାଣିଲି ଆପଣଙ୍କ ଠାରୁ ଆଉ ଜିନିଷ ଟା ଆଉ କଥା ହେଇକି ଖୁସି ଲାଗିଲ।
ଠିକ ଅଛି ମୁଁ କଲଟିକୁ ଏବେ ରଖୁଛି ପୁନର୍ବାର ଆପଣଙ୍କ
ଆଜ୍ଞା ରହୁଛି।
ଆଜ୍ଞା ଆଜ୍ଞା ଆପଣଙ୍କ ତରଫରୁ ଆପଣ କଲଟିକୁ କାଟି ଦିଅନ୍ତୁ।